ହଁଉ କୁହନ୍ତୁ।
କଣ କହୁଛ
ମୁଁ ଏଇଠି ବସିଛି।
ହୁଁ ହୁଁ କଣ ଖାଇଛ କଣ ଖାଇଛ?
ମୁଁ ଆ ବା ଭାତ ଖାଇଛି ତମେ କଣ କରୁଛ?
ମୁଁ ବି ବସିଛି
ଆ ଦେହ ଭଲ ଅଛି।
ହଁ ଭଲ ଅଛି କଣ ଖାଇଲ
ଏ ଭାତ ଡାଲି ତରକାରୀ ଖାଇଛି ଆଉ।
ହ ହୋ ଆଉ ଖରା କେଉଁ ଯାଉଛି।
ହଁ ଖରା ହଉଛି ଆଉ।
ଓ ହୋ
ବହୁତ ଜୋରରେ ଆଉ ତମ ଆଡେ ଖୁଦରୁକୁୁଣ କେନ୍ତି ପାଳନ କଣ ଯେ
ଆମର ଖୁଦ୍ରକୁୁଣୀ ଏପଟେ ପାଳନ କରାଯାଏ ଭଲ ମାନେ ଆମର ଗୋଟେ ଅଛି ଜାଗା ନିର୍ଦ୍ଦିଷ୍ଟ ଜାଗା ଅଛି ଯୋଉଠିକି ଆମେ ସବୁ ଝିଅ ମାନେ ସଜାସଜି କରୁ ତାକୁ ଧୁଆ ଧଇ କରିକି ସଜାସଜି କରିକି ତାକୁ ଆମେ ମାଙ୍କ ମାଙ୍କ ମୂର୍ତ୍ତି ଆଣୁ ତାକୁ ସେଇଠି ସ୍ଥାପିତ କରୁ ତାପରେ ତାକୁ ଆହୁରି ସୁନ୍ଦର ଭାରେ ସଜାସଜି କରିକି ସବୁ ଝିଅ ମାନ ଚାନ୍ଦା ଆଦାୟ କରୁ ଭୋଗ ଆଣୁ ବାଲୁକା ପୂଜା କରି ଯାଉ ତାପରେ ଆସିକି ଆମେ ସେଠି ସବୁ ପୂଜା ଫୂଜି କରିକି ରାତିରେ ଆମେ ସବୁ ଶାଢୀ ଶାଢୀ ପିନ୍ଧିକି ସଜବାଜ ହେଇକି ସବୁ ଏମିତି ସବୁ ଡ୍ୟାନ୍ସ କରୁ ପୂଜା କରୁ ଆଉ ସବୁ ଏମିତି ଭୋଗ ଭୋଗ ଇଏ କରିକି ରାତି ବହୁତ ଯାଏ ଆମେ ଏମିତି ଡ୍ୟାନ୍ସ କରୁ ଆଉ ଆ ତମ ଆଡ଼େ କେନତି ହୁଏ।
ଆମ ଆଡେ ବି ଯେମତି ଆମେ ଫାଷ୍ଟ ଜାଗା ଆଗେ ନିର୍ଦ୍ଦିଷ୍ଟ ଯୋଉ ଘରେ ଗୋଟେ ଆମର ସେପାରେଟ ହୁଏ। ସେ ଘରକୁ ଆମେ ଧୁଆ ଧୁଇ କରିକି ତାକୁ ଡେକୋରେସନ କରୁ। ତାପରେ ଠୁ ବାଲୁକା ପୂଜା କରିବାକୁ ଯାଉ। ତାର ସବୁ ଝିଅ ମାନେ ଏକା ସେଠି ଗାଧେଇକି ଆସିକି ସାଙ୍ଗେ ସାଙ୍ଗେ ପୂଜା କରୁ। ଠାକୁରଙ୍କୁ ଆଣିକି ସ୍ଥାପିତ କରିକି ପୂଜା କରୁ ତାପରେ ପାଞ୍ଚ ପାଳିଆ ବେଳକୁ ଆଉ ନୂଆ ଠାକୁର ଅଣାଯାଏ। ବଡ ମୂର୍ତ୍ତି ଅଣା ଯାଇକି ପୂଜା କରାଯାଏ। ଆଉ ଭୋଗ ରାଗ ସବୁ ହୁଏ। ହେସ୍ ଦିନରେ ପୂଜା କରାଯାଏ ଦିଟା ତିନିଟା ବେଳୁ ରାତିରେ ଆଠଟା ନଅଟା ବେଳୁ ପୂଜା କରାଯାଏ ଝିଅ ମାନ ସବୁ ରାତିରେ ବହୁତ ଏଞୟ କରନ୍ତି ସେଇଦିନ ନାଚ ଗୀତ ହୁଏ।
ଓ ହୁଁ ଏମିତି ହୁଏ ତାହେଲେ।
ହଁ ଅଁ ଏମିତି ହୁଏ।
ଆଉ କଣ ଦେହପା ଭଲ ଅଛି।
ହଁ ଦେହ ଭଲ ଅଛି ଆପଣଙ୍କର କେମିତି ଅଛି।
ହଁ ଭଲ ଅଛି।
ଘରେ ସମସ୍ତେ କେମିତି ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି। ଆଉ ଘରେ ସେପଟେ କେମିତି ଅଛନ୍ତି।
ହଁ ଆମ ଆଡେ ତ ଭଲ ସମସ୍ତେ ଅଛନ୍ତି ଆଛା ତମ ଆଡେ କଣ ଟୁରିଷ୍ଟ ପ୍ଲେସ କଣ ଅଛି।
ଆମର ଏପଟେ ଅଛି ବହୁତ ଟୁରିଷ୍ଟ ପେ ପ୍ଲେସ୍ ଅଛି। ଆମର ଅଛି କପିଳାସ ଅଛି ଏପଟେ। କପିଳାାସ ଅଛି ୱାଟର ପାର୍କ ଅଛି। ସପ୍ତଶଯ୍ୟା ଅଛି ସାଇ ମନ୍ଦିର ଅଛି। ଏମିତି ସବୁ ବୁଲିବା ଜାଗା ଅଛି ଆଉ ଭୁବନରେ ଆମର କାଳୀ ମନ୍ଦିର ଅଛି। ଦଶହର କାଳୀ ମନ୍ଦିର ସବୁ ପୂଜା ଏମିତି ହୁଅନ୍ତି ସବୁ ଜଗନ୍ନାଥ ମନ୍ଦିର ବି ଅଛି। ବୁଦ୍ଧେଶ୍ଵର ମନ୍ଦିର ବି ଅଛି। ଆମର ବୋହୁତ୍ ବୁଲିବା ଜାଗା ଅଛି। ଆଉ ସେପଟେ।
ଆମ ଆଡେ ବି ସେମିତି ବହୁତ ଦର୍ଶନୀୟ ସ୍ଥାନ ଅଛି। ଯେମିତି ଜଗନ୍ନାଥ ମନ୍ଦିର ଅଛି ହାତୀିବାରିରେ ଆଉ ସାଇ ମନ୍ଦିର ଅଛି। କାଳୀ ମନ୍ଦିର ଅଛି। କାମନା କାଳୀଙ୍କ ମନ୍ଦିର ଅଛି ତାରିଣୀ ମନ୍ଦିର ଅଛି। ହନୁମାନଙ୍କ ମନ୍ଦିର ଅଛି ପଞ୍ଚମୁଖୀ ହନୁମାନ ମନ୍ଦିର ଅଛି। ଆ ରାମ ମନ୍ଦିର ଅଛି ସମସ୍ତ ପ୍ରକାର ଠାକୁରଙ୍କ ମନ୍ଦିର ଅଛି। ଆଉ ଗ୍ରାମ ଦେବତୀଙ୍କ ମନ୍ଦିର ଅଛି ଯୋଉଠିକି ଯାହା ବି ମନସ୍କାମନା ମାଗିବ ସବୁ ପୂରଣ ହୁଏ।
ହୁଁ ହୁଁ
ହଁ ପାର୍କ ଫାର୍କ ବି ଆମ ଆଡେ ଅଛି।
ଆମର ବି ଏପଟେ ଇଷ୍ଟ ଦେବୀଙ୍କ ମନ୍ଦିର ଅଛି ଚନ୍ଦ୍ରାଶୁଣୀଙ୍କ ନାଁରେ ଯିଏ। ତାଙ୍କ ପାଖରେ ବି ସେମିତି ଯାହା ମନସ୍କାମନା କରିଥିବ ସେଟା ସବୁ ପୂୁରଣ ହବ।
ଆଛା ଯାଇଛନ୍ତି କେବେ?
ହଁ ସେଠିକି ଯାଇଛି ସେଠି ଆମର ତାଙ୍କ ବାର ହଉଛି ଗୁରୁବାର ଦିନ। ତାଙ୍କ ଗୁରୁବାରକୁ ଆମେ ସବୁବେଳେ ଯାଉ ସବୁବେଳେ ମନ୍ଦାର ତାଙ୍କ ପାଇଁ ମନ୍ଦାର ମାଳ କରିକି ନଉ ସେଠି ଯୋଉ ଘୋଡା ମାନେ ଥାଆନ୍ତି ତାଙ୍କ ଙ୍କ ତାଙ୍କ ମାନଙ୍କ ତା ପାଇଁ ବି ଆମେ ମନ୍ଦାର ମାଳ କରିି ନଉ ଭୋଗ ଭୋଗ ନଉ। ଗୁରୁବାର ଆମେ ସବୁ ଏମିତି କରୁ ଆଉ। ସବୁ ପୂଜା ଭୋଗ ବି କରୁ ସେଠି କ୍ଷିରି ବି ହୁଏ। ଯାହାର ସବୁ ମନସ୍ ମନସ୍କାମନା ଥିବ ସିଏ ସବୁ ଏମିତି ଗୁଆ ବସାନ୍ତି କଳସ ବସାନ୍ତି। ଆଉ ଯୋଉଦିନ କଳସ ଉଠାନ୍ତି ସେଦିନ ଏମିତି ଭୋଗ କରନ୍ତି।ଯୋଉଦିନ ବସାନ୍ତି ସେଦିନ ବି ଭୋଗ କରନ୍ତି। ଆଉ ସେପଟେ କି କଣ ଇଷ୍ଟ ଦେବୀ ଅଛନ୍ତି।
ଆମ ପଟେ ବି ଅଛନ୍ତି। ଜଗନ୍ନାଥ ମନ୍ଦିର ଇଆଡ଼େ ତ ରଥଯାତ୍ରା ବହୁତ ଭଲରେ ହୁଏ। ସ୍ନାନ ପୂର୍ଣ୍ଣିମା ହୁଏ ରଥଯାତ୍ରା ପୂର୍ବରୁ ଜଗନ୍ନାଥଙ୍କୁ ଆଣିକି ବାହାରେ ଗାଧାହବ ନୂତନ ବସ୍ତ୍ର ପରିଧାନ କରାହେବ। ତାପରେ ଏଠୁ ରଥଯାତ୍ରା ଦିନ ସମସ୍ତେ ଠାକୁରଙ୍କୁ ପ୍ରତିବର୍ଷ ନୂଆ ରଥ କରାହୁଏ। ଠାକୁରଙ୍କୁ ଆଣିକି ରଥରେ ବିଜେ କରାହୁଏ। ତପରେ ସମସ୍ତେ ଆସିକି ରଥ ଟାଣନ୍ତି ଆଉ ମାଉସୀ ମା ମନ୍ଦିର ବି ଅଛି। ସେଦିନ ପୋଡ଼ପିଠା ତିଆରି ହୁଏ ଜଗନ୍ନାଥଙ୍କ ପାଇଁ ତାପରେ ତାରେ ରଥ ଟଣା ହୁଏ ରଥ ଟାଣିକି ମାଉସୀ ମା ମନ୍ଦିରକୁ ନିଆଯାଏ ତାପରେ ଚାରିଦିନି ଦିନ ଲକ୍ଷ୍ମୀ ଏଠୁ ଯାଇକି ରଥ ଭାଙ୍ଗନ୍ତି ତାପରେ ହେଠୁ ରାଗିବେ ଲକ୍ଷ୍ମୀ ଆମର ସବୁ ପୁରା ରୀତିନୀତି ଭାବରେ ପାଳନ କରାଯାଏ। ତାପରେ ବାହୁଡ଼ା ଦିନ ବି ଠାକୁରଙ୍କୁ ଆଣିକି ରଥରେ ଟାଣିକି ମାଉସୀ ମା ଘରୁ ତାଙ୍କ ଘରକୁ ଆଣନ୍ତି। ଏ ରଥ ମାନେ ମନ୍ଦିରକୁ ଆଣ ଆଣନ୍ତି ମାଉସୀ ମା ଘରୁ ପୁଣି ଯେମିତି ମାନେ ଟଣା ହେକିନିଆ ହେଇଥିଲା ପୂଜା ପର୍ବ କରିକି ସେଇଭଳିଆ କୀର୍ତ୍ତନ କରିକି ନିଆ ହୁଏ ସେଇଦିନ ବହୁତ ମଜା ହୁଏ ବି
ହୁଁ ହୁଁ ଆଉ ସେପଟେ କଣ କେତି କଣ ଚାଷ ବାସ ହୁଏ ସବୁ
ଚାଷ ଆମ ଆଡେ ହୁଏ ଧାନ ଚାଷ ହୁଏ ମୁଗ ଚାଷ ହୁଏ ଏବେ ତ ଧାନ ଚାଷ ଚାଲିଚି ଆଉ ମୁଗ ଚାଷ ଏବେ ସରିଚି ରିସେଣ୍ଟଲି ମୁଗ ଚାଷ ସରିଚି ମୁଗ ଉପଡା ହେଇକି ଅଣା ହେଇକି ଥୁଆ ହେଇଛି ଆଉ।
ସେପଟ ମାନେ କଣ ସମ ସେପଟେ ସମସ୍ତେ ସବୁ ଚାଷବାସ କରନ୍ତି।
ହଁ ଅଧିକାଂଶ ଲୋକ ଚାଷ କରନ୍ତି ଆଉ କିଛି ଜଣ ଚାକିରିୀ ମଧ୍ୟ କରନ୍ତି।
ହଁ ହଁ। ଆଉ।
ଆଉ କଣ କୁହନ୍ତୁ ବର୍ଷା କେମିତି କଣ ହଉଚି ସେପଟେ।
ବର୍ଷା ତ ଏବେ କିଛି ହେଇନି ବହୁତ ଜୋରେ ଗରମ ହଉଛି ବର୍ଷା ତ ମୁଁ ହେଇନି ବର୍ଷା ଉଠଉଛି ପବନ ଫବନ ଦଉଛି ଆଉ ବର୍ଷା କିନ୍ତୁ ହଉନି ଜଷ୍ଟ ଟିକେ ମାନେ ଅଳ୍ପ ଅଳ୍ପ ପକେଇ ଦଉଛି ତାପରେ କମେଇ ଯାଉଛି ପୁଣି। ସେପଟେ ଗରମ ବହୁତ ଜ ରହୁଛି ବର୍ଷା ଯଦି ହୁଅନ୍ତା ତାହେଲେ ଗରମ ଟିକେ କମିଯାଆନ୍ତା। ବହୁତ ଜୋରେ ଗରମ ହଉଚି ସେପଟେ ବର୍ଷା ବି ହଉନି ଏବେ ଯୋଉ ଗଛ ପତ୍ର କାଟି ଦଉଛନ୍ତି ସେଥି ଯୋଗୁ ଅଧିକ ଗରମ ହଉଛି ତା ପାଇଁ ଯୋଗୁ ବର୍ଷା ହଉନି ଗଛ ପତ୍ର କାଟିକି ରାସ୍ତା ଘର ସବୁ ତିଆରି କରୁଛନ୍ତି ସେଥିପାଇଁ ବର୍ଷା ହଉନି କି ଖରା ବି କମୁନି। ଯାହା ଫଳରେ ଲୋକମାନୋନ ବହୁତ୍ ଅସୁ ସୁବିଧାରେ ପଡୁଛନ୍ତି ଆଉ। ଆଉ ସେପଟେ କେମିତି ବର୍ଷା ହଉଚି।
ଆମ ଆଡେ ବି ତ ସେଇ ବର୍ଷା ହଉନି ବର୍ଷା ହଉନି ହେଲେ ସନ୍ଧ୍ୟା ହେଲା ମାନେ ବୋଉ ଜୋରେ ବର୍ଷା ଉଠଉଛି ପବନ ହଉଛି ଲାଇନ ଫାଇନ୍ କଟି ଯାଉଛି ଯୋଉ ଗରମ କ ତାପରେ ଲାଇନ ପୁଣି କଟି ଯାଉଛି। ଖରା ଦିନ ବହୁତ୍ ଗରମ ହଉଛି ଆଡ ଗଛ ପତ୍ର କାଟି ଦେଇେଇକି ଘର କରିଦେଲେଣି ଆମ ଆଡେ ଜଙ୍ଗଲ ବହୁତ କମିଗଲାଣି ସେଥିପାଇଁ ବହୁତ ଖରା ହଉଛି ଆଉ ଖରାରେ ଯୋଉ ଗରମ ହଉଛି ତାପରେ ଲାଇନ ବି କଟି ଯାଉଛି ରାତିରେ।
ହୁଁ।
ସମସ୍ତେ ବହୁତ ହଇରାଣ ହଉଛନ୍ତି କା ତ ଖରା ଏତେ ଜୋରେ ହଉଚି। ଯେ ଲୋକ ଘରୁ ବାହାରିବାକୁ ବି ଡରୁଛନ୍ତି ଯାହାର ବେଶୀ ମାନେ ଅର୍ଜେଣ୍ଟ କାମ ପଡୁଚି ସିଏ ଏମିତି ଜଣେ ଅଧ ବାହାରୁଛନ୍ତି ନହେଲେ ଖରାରେ କେହି ବି ଗାଁ ରରୁ ବାହାରୁ ନାହାନ୍ତି ପଦାକୁ
ହୁଁ ଖରା ବି ବହୁତ ଜୋର ହଉଛି ଆଉ ବାହାରିବେ ଘରୁ ବି କେମିତି ବାହାରିବେ ଯଦି ସର୍ଜେଣ୍ଟ ଥିବ ସେମିତି ଯୋଉ ଢିଲା ପୋଷାକ କଳା ଚଷମା ଛତା ପାଣି ବୋଟଲ ସବୁ ଏମିତି ପିନ୍ଧିକି ବାହାରୁଥିବେ ଆଉ।
ହଁ ସାଥିରେ ଛତା ପାଣି ବୋତଲ ଚପଲ ପିନ୍ଧିକି ସମସ୍ତେ ବାହାରୁଛନ୍ତି ବେଶୀ ମାନେ ଜରୁରୀ କାମ ପଡ଼ିଲେ ନହେଲେ କେହି ଏମିତି ବାହାରକୁ ଆଉ ବାହାରୁନାହାଁନ୍ତି ଆଗରୁ ସମସ୍ତେ ବାହାରାରୁଥିଲେ ଏବେ ଯୋଉ ଅଧିକ ଖରା ହଉଛି ଏବେ ଡରିକି କେହି ବା ହାନ୍ତି ଏପଟେ ଜଣେ ଦି ଜଣଙ୍କୁ ସଷ୍ଟ୍ରୋକ ବି ହେଇଗଲାଣି। ସେଇ ଖର ରେ ବାହାରିକି ସେଇ ସେଥିପାଇଁ ଲୋକ ଡରିକି ଆଉ କେହି ପଦାକୁ ବାହାରୁ ନାହାନ୍ତି।
ହଁ ପା ଏଇ ବର୍ଷ ଟିକେ ଅଧିକ ଗରମ ହଉଛି କଣ ନିୁଜରେ ଦେଖଉଛି ଏଲିନ ନାମରେ କଣ ଗୋଟେ ଏମତି ଆସିଛି ଇଏ ଯେ ସେଇଥି ଯୋଗୁ ବହୁତ ଜୋରରେ ଗରମ ହଉଚି।
ଟିଭିରେ ବା ଦେଖଛି ମନା କରିଛି ଲୋକଙ୍କୁ ବାହାରିବାକୁ ଘରୁ ସେଥିପାଇଁ ଲୋକ କେହି ବାହାରୁନାହାନ୍ତି ଆଉ ଯିଏ ବି ନ ମାନିକି ବାହାରୁଛି ଏମିତି ସଷ୍ଟ୍ରକ ଫଷ୍ଟ୍ରକ ହେଇଯାଉଚି ଯେ ହସ୍ପିଟାଲରେ ଆଡମିଟ ହଉଛନ୍ତି ନହେଲେ ମରିଯାଉଛନ୍ତି।
ହଁ। ଏଥର ବହୁତ ଜୋରରେ ଗରମ ହଉଛି ଆଉ ଏଲିନ ଆମକୁ କଣ ସେ ଗୋଟେ ହସ୍କ କଣ ଆସିୁଛି ସେଇଥି ଯୁ ବହୁତ ଜୋରରେ ଗରମ ହଉଛି ଏଇଟା ପୁଣି ଦି ତିନି ବର୍ଷ କେ ନା ପାଞ୍ଚ ଛଅ ବର୍ଷ କେ ଥରେ ନାଇଁ ଆସୁଛି ଖାଲି ଯୋଉ ବର୍ଷରେ ବହୁତ ଜୋରରେ ଗରମ ହଉଛି ତାପରେ କୋଉମାନୋନ ବି ବାହାରକୁ ବାହାରି ପାରୁନାହାନ୍ତି ତାଙ୍କ କାମ ଜରୁରୀ କାମ ଯାହା ଅଛି ସେଟା କରହୁଛନ୍ତି ନହେଲେ ଆଉ ଯଦି ବି କିଛି କାମ ଅଛି ସେ ତାକୁ କିଛି କରିପାରୁନାହାନ୍ତି କିଛି ନାହିଁ।
ଆ ଆପଣ ଖାଇସାରିଲେଣି।
ହଁଁ ମୁଁ ଖାଇସାରିଲିନି।
ଆଛା ହଉ ତାହେଲେ ଆଉ।
ହଁ ଆଉ ନିଜର ଦେହ ପାଇଁ ଯତ୍ନ ନଉଥିବେ ଏଇ ଗରମରେ।
ହଁ।
ପାଣି ହଁ ମୁଁ ବି ନଉଚି ପାଣି ବି ସପିସେଣ୍ଟ ପିଉଥିବେ
ହୁଁ
ହଉ ହଉ ତାହେଲେ ମୁଁ ରଖୁଛି ମୋର କାମ ଅଛି ଆଉ
ହଁ ହଉ ରଖନ୍ତୁ